କୋଉଠି? ହାଲୋ ହଁ। ଗୁଡ଼ମନିଂ ସୁବିଲା? ହେଲା।
ହଁ ହଁ ଶୁଭିଲା। ହଁ ଶୁବିଲା। କଣ କଚୁ? ହଁ ସୁବିଲା। ଏ ରୋଷ୍ -ରୋଷେଇ ଆଉ।
ଆଁଉ ଖିଆ ପିଆ ସରିଲାଣି ସକାଳୁ ଖିଆ ସଇଲାଣି? ସକାଳ ଖିଆ ପିଆ ଶଇଲାଣି?
ହଁ ସକାଳୁ ସଇଲାଣି ଖାଇବା।
ଓହୋ ଦିପର ରୋଷେୟା ଆଜି ଦେବସ୍ଥାନ ପୂର୍ଣ୍ଣିମା ହଁ ସକାଳୁ କିଆ ସରିଲାଣି। ଦୀପହର ରୋଷେଇ ଚାଲିଚି ଆଉ ଅଳ୍ପ ସମୟରେ ସରିଯିବ। ଆଜି ଦେବସ୍ନାନ ପୁର୍ଣିମା ସ୍ପେଶାଲ ପିଠା ପଣା?
ଆଜି ବର୍ଷା ବି ହବ ନାଇଁ ଆଜି କିଛି ପିଠାପଣା ଭାବିନି କଣ ଭାବୁଚି। କରିବି ବର୍ଷା ତ ଉଠେଇ ଆସିଲାଣି ଜୋରରେ। କଣ ହଉଚି ଦେଖିବା।
ହଁ ଆଉ ଯାହା ହେଲେ ବି ଟିକେ ବର୍ଷା ମ ଠାକୁର ଗାଧେଇବେ ସେ ସମସ୍ତଙ୍କୁ ଗାଧେଇ ଦେବେ ଟିକେ ନା। ଆଜି ତାର ନିୟମ ବର୍ଷା ହବାଟା। ନାଇଁ ଆଜି ପୁରା ନିୟମ ତାଙ୍କର ବର୍ଷା ହେବାଟା।
ଓ ଆଜି ଗରମ ବି ହବ ବହୁତ ଆଜିଠୁ ବୋଧେ ଗରମ ହବ ନା କେବେଠୁ ହବ? କେତେ ଦିନ ନଅ ଦିନି।
ଚ -ଚ-ଚଉଦ ଦିନି।
ହଁ ହଁ ଚଉଦ ଦିନ ରହିବେ ଅଣସଣରେ ନା।
ହଁ ଠାକୁର ସିଏ ଜର ହେବ ତାଙ୍କୁ ଜର ହବ। ତାପରେ ଯାତ୍ରା କରିବାକୁ ଆସିବେ ପରା ସେ।
ହଁ ହଉ ଟିକେ ବର୍ଷା ଟା ହଉ।
ହଁ ବର୍ଷା ହବା ଜରୁରୀ ବି ବହୁତ ଗରମ ହଉଚି।
ଏତେ ଗରମ।
ମାନେ ଏ ବର୍ଷା କମ ଅଛି ନା ସେଥିପାଇଁ ଏ ଏଲିନୋ ଯୋଉ ହେଇଚି। ଏଲିନୋ ଯୋଗୁଁ ବର୍ଷା କମ। ଅ ଶୀତ ବି କମ ଗରମ ଟା ଟିକେ ଅଧିକା ଦ ରହିବ।
ଏତେ ବୋପା ମା ଗହ ଘିମିରି ଉଠିଗଲାଣି।
କ୍ତିଆ ଲାଗୁଚି ଗରମରେ।
ଏ ହଁ ବା। କାମ ଧନ୍ଦା କିଛି ନଧ ନକରି ଖାଲି ବସିବ ଆଉ ଇଏ ଫ୍ୟନ୍ ପାଖରେ ଟିକେ ଥଣ୍ଡା ଲାଗୁଚି।
ଥଣ୍ଡା ଲାଗିବ ମୁସିଲି ବସିଲେ ପୁଣି ଖାଇବେ ସମସ୍ତେ କଣ? ସେ ବାଧ୍ୟ ଇଛା ଥାଉ ନଥାଉ। ବୋହୂ ହେଇଚି ମାନେ କରିବାକୁ ପଡିବ।
ଆଉ କଣ ରୋଷେଇ ଆଜି କଣ ଆଇଟମ?
ଭାତ ଅରୁଆ ଭାତ ସାଧା ଡ଼ାଲି। ସାଧା ଭଜା ସବୁ ସାଧା ଆଜି।
ହଁ କୁହ?
ଆଉ କଣ କୁହ?
ଥାଉ ଏମିତି ହଉ ହଁ ଆମ ର ଛୁଇଁ ଆଳୁଆ ମସଲା ଦେଇ ସବୁ ପରିବା ପକେଇ ଭଜା ହଉଚି, ଡାଲି ହେଇସାରାଣି ଅରୁଆ ଭାତ ଡାଲମା ଆଉ ଭେଣ୍ଡି ଖଟା।
ଆଛା ହଉ ହୋଉ। ଏଇତକ ରୋଷେଇ କଲା ବେଳକୁ ତ ଣ ବାହାରି ଯାଉଚି।
ହଁ ବା।
ଆଉ ଦିଅ ଆଉ କଣ କରିବା କିନ୍ତ ବାଧ୍ୟ କରିବା ପାଇଁ।
ହଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି? ପୁଅ ଅଛି ସ୍କୁଲ ଛୁ ଛୁଟି ଅଛି ଆଜି ତ ଘରେ ବସିଚି ତା ସାଙ୍ଗ ଜଣେ ଆସିଚି ତ ବସିକି ପାସ୍ତା ଖାଉଚି।
ଓହୋ ଏତେ ବଳକୁ କଣ ଦଉଚ ଯେ ପାସ୍ତା?
ସାଙ୍ଗ ଜଣେ ଆସିଚି ତ ଡିମାଣ୍ଡ ମମି ପାସ୍ତା ଟିକେ ଆଚ୍ଛା ହୋଉ କରିକି ଦଉଚି। ଏମତି ସୋମବାର ହରୀକା ତ ସାଧା ଖାଇବା ଟା ଯିବନି।
ହଁ ଅ ହଉ ଛୋଟ ଛୁଆଙ୍କର ବି ଦିନେ ଦିନେ ତାଙ୍କ
ତାଙ୍କ ଆଉ କଣ ଆଉ ସବୁବେଳେ ସେ ଆମ ହିସାବରେ ତ ଚାଲିପାରିବେନି ଆଉ।
ନାଇଁ ଆଜିକା ଡେଟ ଯେମତି ହେଲାଣି ଆଉ ଛୁଆ ମାନୁ
ବାପ୍ ରେ ମୁଁହରେ ଉତ୍ତର ଦେଇକି ପଳାଉଛନ୍ତି।
ନାଇଁ କିନ୍ତୁ ପୁଅଙ୍କୁ ଦେଖିଲି ମାନୁଛନ୍ତି ବଡ କଥା। ସବୁ କଥାରେ ସେଇଟା ଡରିବା ଦରକାର।
ସେମାନେ ଟିକେ ନଡରିଲେ ପୁଣି ତାଙ୍କ ଫ୍ୟୁଚର ଟା ପୁଣି ଯଦି ଆମେ ଏବେଠୁ କଣ୍ଟ୍ରୋଲ ନ କରୁ କରିବା ତାଙ୍କ ଫ୍ୟୁଚର
ତମେ ଗଲାବେଳକୁ।
ଯଦି ଆଜିଠୁ ତାଙ୍କୁ ଆମେ କଣ୍ଟ୍ରୋଲ ନ କରିବା ତାଙ୍କର ଫ୍ୟୁଚର ଟା ଖରାପ ହେଇଯିବ ନା।
ହଁ ନାଇଁ ନାଇଁ ତାଙ୍କୁ ସବୁଥିରେ ଫାସିଲିଟ ଦବା ଦରକାର। କିଛି ବି ଡର ବି ରଖିବା ଦରକାର। ହଁ କଣ୍ଟ୍ରୋଲ ସବୁ ହୁଁ। ନା ମ ଛୁଆ ମାନେ ଏବେ ବାପା ମାଙ୍କ ଉପରେ ଚଢି ଯାଉଛନ୍ତି। କ
। ଆଜିକାଲି ପିଲାମାନେ କିଏ ମାନୁଛନ୍ତି। ଆମେ ଆମ ବାପା ମାଆଙ୍କ ସାମ୍ନା ରେ ଠିଆ ହୋଉନଥିଲୁ।
ଡର ଲାଗେ। କିନ୍ତୁ ମୋ ମମି କି ଡର। କିନ୍ତୁ ମୋ ବାପା ମୋର ସାଙ୍ଗ। ମମି କି ଡର। କିନ୍ତୁ ମୁଁ ବା ପ୍ରାୟ ତ ମାନେ ପୁରା ସାଙ୍ଗ। ସବୁ
ନାଇଁ ଏବେ ଆମେ ବାପା ଟିକେ ଫ୍ରି ହେଇଥିଲା ମୁଁ ବାହାଘର ପୂର୍ବରୁ କେବେ ବାପାଙ୍କ ସାମ୍ନା ରେ ତ ଆମେ ଠିଆ ହବୁନି ଆଉ। ନା ଆଜିି ସୁଦ୍ଧା ବି ଆମର ଡର ଅଛି।
ହେ ହେ। କିନ୍ତୁ ଡରିବା କଥା ଘରେ ଯାହା କୁ ହେଲେ
ନିହାତି। ପିଲାମାନେ ମାନେ ଆଜିକାଲି ବି ବିିଗିଡ଼ି ଯାଉଛନ୍ତି ବାପା ମାଆଙ୍କ ପଚାରୁ ନାହାନ୍ତି। ଯାହାକୁ ହେଲେ ତ ଜଣକୁ ଡରିବା ମୁଁ କହୁନି ପୁରା ଶାସନ କର, କିନ୍ତୁ କଣ୍ଟ୍ରୋଲ ରେ ରଖ।
ଯେତିକି ରହିବା କଥା ହଁ। ଏତେ ବି କରନି ଯେ ଛୁଆ ମାନେ ଗୋଟେ କହିବା
ଏତିକି ଫ୍ୟାସିଲିଟି ଦିଅନି ଯେ ତାଙ୍କ ମନେ ମନେ କୌଣସି ବି ଡିସିସନ ଟା ନେଇଯି
ନେଇଯିବେ ଲାଷ୍ଟ ବେଳ କୁ କହିବାକୁ ବି ଡରିବେ ସବୁ କଥା।
ହଁ। ।
ହଁ। ।
ତାଙ୍କୁ କୋଉ ଡିସିସନ ନବା ପାଇଁ ଡିସି ଡିସିସନ ଶିଖାଅ। ବଟ ପରମିସନ ଦିଅନ୍ତି ଡିସିସନ ଟା ସେମାନେ ଗ୍ରାଣ୍ଟ କରିବେ ବୋଲି। ତମକୁ ନ ପଚାରିବା ପୂର୍ବରୁ ସେ କିଛି କରିବେନି ଯେମିତି। ଯାହା କରିବେ ପଚାରିକି କର।
ସେମିତି ଆ ରହିବ ଦରକାର୍। ଆଉ ଯୋ
ଆଉ କଣ କୁହ। ବର୍ଷା ଆସିଗଲା ଘଡଘଡି ମାରିଲା। କିଛି ସମୟ ପରେ ଯଦି ବର୍ଷା ହେଇଯିବ ଭଲ ଲାଗିବ ଟିକେ।
ହଉଚି ତ ଆଉ ତମ ଆଡେ ବର୍ଷା ଫର୍ଷା ହେଲାଣି?
ନାଇଁ ହେଇନି। ଗୋଟେ ଗୋଟେ ଟୋପା ପକଉଛି କାଳେ ହବ ଆଉ ଟିକେ ଟିକେ ପରେ ବୋଧେ ହେଇଯିବ ଯାହା ଲାଗୁଚି ଆଉ।
ହୁଅନ୍ତା ହେଲେ ଟିକେ ମଣିଷ ତ୍ରାହି ପାନ୍ତା। ଆମଆଡେ ଟିକେ ସେମିତି ଉଠଉଛି ଜୋରେ। ଏମିତି ହୁଅନ୍ତାନି ତମ ଆଡେ ନ ହୁଅନ୍ତା
ହଁ। ଯା ସେମିତି କହିଲେ କେମିତି ହବ। ତମେ ଖାଇବ ଆମେ ଖାଇବୁନି ନା କଣ ତମେ ଥଣ୍ଡା ପାଇବ ଆମେ ତମେ ଥ ହଁ ତମେ ଥଣ୍ଡା ଖାଇବ ଆମେ ଥଣ୍ଡା ଖାଇବୁନି।
ତମ ଆଡେ ଖରା ହନ୍ତା ଆମ ଆଡେ
ଭଲ ଲାଗୁନ
ତାପରେ ଯେତେବେଳେ ଆମ ଆଡେ ହବ ତମ ଆଡେ ହବନି ତାପରେ
ଆମେ ଟାଣି ଆଣିବୁ।
ଆ ଚାଲାଖି ଅଛ
ପାଇପ ଲଗେଇଦେଲେ ତ ଅଟୋମେଟିକ ହବ ଆଉ।
ବୋହି ଯିବ ନାଇଁ କି ଆଛା ତାହେଲେ ମୁଁ ଯାଉଚି ହେଇ ପାଇପିଟା କାମ ଆଜିଠୁ କେ ଦେଇକି ବସିଥିବି ନହେଲେ ତମର ହେଲା ମନେମୁ ଏପଟକୁ ଜାଳିବି।
ଆମର ବଡ ପାାଲ ଅଛି ଟୋଟାଲି ଘରଟାକୁ ଗୋଡେଇ ଦେଲେ
ହୁଁ ଆଚ୍ଛା ତମେ ଚାଲାଖେ ବହୁତୁ। ତମେଅଛ ଆଉ କଣ।
ହଁ ଯୋଉ ଗରମ ହଉଛି ଟିକେ ନିହାତି ବର୍ଷା ଦରକାରେ।
ହଁ ନାଇଁ ବର୍ଷା ସମସ୍ତଙ୍କର ପାଇବା ପାଆନ୍ତୁ ସମସ୍ତେ ଖାଆନ୍ତୁ ବର୍ଷା।
ହ ଆଉ ଯୋଉ ମୋର୍ନାଲି କେବେ ଯାଇଛନ୍ତି?
ନା ମୋନାଲି ଯାଇନି। ଏଇ ଭିତରେ ତ ବୁଲା ବୁଲି ହେଇଚି ଆଉ।
ଟିକେ ସେମିତି ଅଜଗାକୁ ଯିବାକୁ ଭାରିଇଛା ନହେଲେ ପୁଣି ଖରା
ଆ ବିହାର ଯାଇଥିଲି ଗଲା ବର୍ଷ। ହଁ ବର୍ଷେଏ ଦେଡ ବର୍ଷେ ହୋଇଗଲାଣି ବିହାର ଜାଇଥିଲି ଭାଇ ଘରେ।
ହଁ ହଁ। ସେ ପଲା ସେମିତି ମାନେ ଖରା ଜାଗାକୁ ଦାର୍ଜିଲିଂ ହଉ କି ମୋନାଲି ହଉ ଯାମ୍ମୁ କାଶ୍ମୀରି
ହୁଁ ହୁଁ ସେ ଥଣ୍ଡା ଏରିଆକୁ ଗଲେ ଭଲ।
ହଁ ଥଣ୍ଡା ଏରିଆକୁ ଗଲେ ଭଲ ଲାଗିବ।
ହଉ।
ସେ ଖାଲିତ ମୋର ଟିକେ ଭାରିଇଛା କିନ୍ତୁ ଯଉ ବରଫ ରେ ଖେଳ ଯୋଉ ଦେଖୁ ନାହାଁନ୍ତି ରିଲିସୀ ଦେଉନାନ୍ତି। ବଲଫରେ ଡେଉଁଛନ୍ତି ମତେ ଟିକେ ହେନ୍ତି ଭାରି
ହୁଁ ହୁଁ ନାଇଁ ଯିବା କଥା ଇଛା ଅଛି ମାନେ ଫୁଲଫିଲ୍ କରିଦିଅ।
ସେଟା ଏଇ ଜନ୍ମରେ ହବନି ଦେଖେବ ଆର ଜନ୍ମରେ ଭାବିବ ଆଉ। ଆଲୋ।
ହ ହୁ।
ହାଲୋ।
ହଁ ଶୁଭୂଛି କୁହ?
ଶୁଭିଲା? ଏଇ ନେଟୱାର୍କ ପ୍ରୋବ୍ଲେମ ଯଗୁ କି କଣ କିଛି ଶୁବୁନି। ହଁ।
ବର୍ଷାଟା ପୁଣିଉଠେଲେ ନା ନେଟୁଆର୍କ ଦାହା କଟିଯିବ ଫୁଣି ସାଗେ ସାଗେ। ବର୍ଷା ନେଟୱର୍କ, ଲାଇନ୍ ଦିଇଟା ଯାଙ୍କ ବର୍ଷା ହେଲେ ରୋହୁନି।
ଲାଇନ କଥା କାଇଁ କୋହୁଚ ସିଏତ ଯେମିତି ସେ ତା ମାମୁ ଝିଅ ଅ ଆସିବ ମାନେ ବର୍ଷାଟା ସେ କାଟିବାଟା ସାରା।
ହୁଁ ସିଏ ଖାଲି ଅନେଚନ୍ତି ଲାଇନ ବାଲା କେତେ ବର୍ଷା ପକେଇଲା ମାନେ ଲାଇନ କା
ଆଉ କଣ ସ
ଆହ ଲାଇନ ମାନଙ୍କ କାମ ହେଲା ଟିକେ କୋଉଠି ଘୁଡ କଲା ମାନେ ଫଟ କିନା କାଟିବେ। ତାପରେ ଲା ଲାଇନ ଘଣ୍ଟେ ଖଣ୍ଟେ ପଳେଇଲେ ଏ ଏଥର ଆଉ ମୋବାଇଲ ଲେଟରକୁ ଆସୁନି।
ହଁପା ବର୍ଷା ଉଠେଇଲା ସେଣି ଡର ଲାଗୁଛି କାଳେ ଲାଇନ କାଟିଦେବେ କି ମନରେ ହେଇଟା, ଡର।
ଯାହା ହଉଛି କର ତୁ କରନ୍ତୁ। ଲାଇନ କାଟନି କେହି। ମରିଯିବ ମଣିଷ। ତ ବର୍ଷା ହେଇକି କିଛି ଲା। ବର୍ଷା ହେଇକି ବି କିଛି ଲାଭ ନାହିଁ ନା। ଥଣ୍ଡା ହେଲେ ଏ ଥଣ୍ଡା ପଡନ୍ତା। ବର୍ଷା ଟା ହେଲା ଲାଭ। ଥଣ୍ଡା ହୁଏ ନା, ଆଉ ଲାଇନ କଟାଉ ସ ବେଶୀ ବିରକ୍ତି ଲାଗିଛନ୍ତି।
ଉ ନା
ହ। ଆଉ କଅ କ।
ନା। ଏଇ ପୁଅ ଟା ତ। ଟିକେ ଶଉଛି ଉଠୁଛି। ଟିକେ ଟିକେ ଶୋଉଚି ଉଠୁଛି। ତାକୁ କଣ ଏବେ ଔଷଧ ଦେଇଛି। ଜର ପୁଣି ଦେଇଦେଲି। ମୁ କହିଲି ନ ଉଠୁପଛେ, ଔଷଧ ଟିକେ ଖାଇଦଉ। କହଲେ ଟିକେ ଭଲ ଲାଗିବ, କି କଣ ତାକୁ। ପୁଣି ଉସୁମୁ ଆଇଲାଣି ଦେହ ହାତ ତାର।
ନାଇଁ ନାଇଁ କଣ। ମେଡିସିନ କଣ୍ଟିନ୍ୟୁ କର। ଯେତିିକି ଦିନ ପାଇଁ ଡକ୍ଟର ଡୋଜ ଲେଖି ସେ ଡୋଜ ବିଲକୁଲ ବନ୍ଦ କରିବନି।
ହୁଁ। ପାଞ୍ଚ ଦିନ ପାଇଁ ତ ଦେଇଛି ଡକ୍ଟର।
ଯେତିକି ଦିନ ଡୋଜ କହିଛି, ସେତିିକି ଦିନ କଣ୍ଟିନ୍ୟୁ କର।
ନାଇଲେବି କଣ
ନାଇ। କିଛି ଅଶୁବିଧା ହବନି। କାଲି ଆଣ୍ଟି ବାୟେଟିକ୍ ସରିଲା ମାନେ ଆଣ୍ଟିବାୟୋଟିକ୍ କଣ୍ଟୁଇନୁ ଲୋ ଚାଲିବ ସେଙ୍କର। କିଛି ଅସୁବିଧା ହବନି। ଯଉଠି ଲାଗିବା ପୁରା ଅଧିକ, ବଡି ଟେମ୍ପରେଚର କମିଲାଣି। ମାନେ ପୁରା ଜାଡି ଗଲାଣି, ଦେହ। ଆଉ ବନ୍ଦ ଦବନି।
ହ ହଉ।
ଯଦି ତିନିଥର ଦବା ପାଇଁ କହୁଛି। ଦିଥର ଦିଅ। କିନ୍ତୁ ବନ୍ଦ ଟୋଟାଲ କରନି।
ହଁ। ଦେଖିବା ହଉ ରଖୁଛି। ତୁ ପା, ହେଲା।